ହାଲୋ, ହଁ।
କଣ କରୁଚ?
ନାଇଁ ଯାଇଥିଲି ଟିକେ ବୁଲିବାକୁ ତ ଆଜି। ଏଇ ଯାଇଥିଲି ମୋ ମାଉସୀ ଶାଶୁ ଘରୁ ହଁ
କଉଠି?
ଏଇ ପଣ୍ଡୁଆ, ପଣ୍ଡୁଆ।
ସେଇଦା କୁଆଡେ ବା?
ହେଇଟା ଯାଇକି ଚଉଦୁଆର ଲାଇନ୍ ଆଡେ।
ହଁ ଅଁ।
ହଁ, ଯାଇଥିଲି ବୁଢୀର ଦେହ ଭଲ ନାହିଁ ତ ଆଉ ଦେଖିବାକୁ ଗଲୁ ବୁଢ଼ୀ ଖବର ଦେଇଥେଲା।
ହୁଁ।
ଆଉ ଦେଖିବାକୁ ପଳେଇଲୁ ଆଉ। ଗଲୁ ବାଠୁ ସବୁ ନେଇ ନେଇ ଯାଇଥିଲୁ ଯା, ବାଟରୁ ସବୁ କିଣା କିିଣି କରିଦେଲୁ
ହୁଁ
ଆଉ କିଣାକିଣି କରିକି, ତା ଘରେ ପହଞ୍ଚିଲୁ ଆଉ କଥାବାର୍ତ୍ତା ହେଲା, ନା ସିଆଡେ ଏତେ ମେଘ ନାଇଁ କୁଆଡେ?
ହୁଁ।
ହଁ ଆମ ଏପଟରେ ବେଶୀ ମେଘ ହଉଛି।
ନା
ହଁ ଆଉ ଗୋଟେ ଦେଖିଆ କାନ୍ଦିଲା।
ହଁ।
ହଁ
ଫୁଣି ଆସି ନେଇ କୋଉ ଦିନ ଠୁ।
ହଁ ଆଉ ଅ ବୁଢି ଦେହ ଭଲ ନାହିଁ ଝଡି ଝାଡି ଗଲାଣି କୁଆଡେ।
ହଁ।
ହଁ। ଆଉ କଥାବାର୍ତ୍ତା ହେଲା ସମସ୍ତଙ୍କ କଥା ପଚାରିଲା।
ହୁଁ।
ଆଉ ଚା ଜଳଖିଆ ଦେଲେ।
ହୁଁ।
ଆ ଖାଇଲୁ। ଆଉ ସେମାନେ କଥାବାର୍ତ୍ତା ହେଲେ ଭଉଣୀ ଭଉଣୀ କଥାବାର୍ତା ହେଲେ। ଆଉ ହଁ। ଆଉ ସମସ୍ତଙ୍କ ଭଲ ମନ୍ଦ କଥା ବୁଢି ପଚାରିଲା।
ଆଉ ବୁଢୀ ରହିଲା ନା ଗାଁ ରେ।
ନାଇଁ ଆଇଲା ହାରି ନା।
ହୁଁ।
ହୁଁ।
ରହିଲାନି।
ନାଇଁ ମ ରହିବ କୁଆଡେ।
ହୁଁ।
ହୁଁ।
ଆ ଖାଇ ପିଇ ସାଇଲଣି?
ଆ ଖାଇସାଇଲୁଣୁ ଖାଇକି ଯା ଯିବୁ ଶୋଇବୁ ଆଉ କଣ କରିବୁ।
କାମ ସରିଗଲାଣି ସବୁ?
ହଁ ସବୁ କାମ ସରିଗଲାଣି।
ମଜା ଧୁଆ ସବୁ?
ନାଇଁ ମାଜେ ନାଇଁ ରାତିରେ ମୁଁ ସକ୍ ସକାଳେ ବାସନ ମାଜେ ଆ ଅବିଗା ମାଜେ ନା। ଆଉ ବୁ ଟି କଲି ନା ଆଗ ମଟର ଟିକେ ବତୁରେଇ ଥିଲି ତାକୁ ସୁପ କଲି।
ହୁଁ।
ମଟର ସୁପ୍ ସଞ୍ଜ ବେଳେ ପିଇଲେ।
ହୁଁ।
ମଟରକୁ ସିଜେଇ ଦେଇକି ପାଣିଆ ପାଣିଆ ଗୋଳି ଦେଲି।
ହୁଁ।
ଟିକେ ତେନ୍ତୁଳି ଟିକେ ରସ ଚୁପୁଡିକି
ହଁ।
ତାକୁ ଛାଣିକି ତା ଦେହରେ କଞ୍ଚା ଲଙ୍କା ପକେଇକି ଅଳ୍ପ ଟିକେ ତେନ୍ତୁଳ ରସ ଓଜାରିଲି ତାଟିଆରେ ତାପରେ ମ ମଟର ସୁପ ଓଜାଡିଲି ତାପରେ ତେନ୍ତୁଳି ରସ ଓଜାଡିଲି ତାପରେ ଲ ଙ୍କା ଗୁଣ୍ଡ, ଲୁଣ, ପିଆଜ, କାକୁଡି ଆଉ ଧନିଆ ପତ୍ର ସମସ୍ତଙ୍କୁ ପାଟିରେ ଟିକିଏ ଧରଇ ଦେଲି। ଆଉ ମୁଁ ବି ନିଜେ ଧରିକି ଖାଇଲି। ଖାଇ ସାରିଲା ପରେ ବୁଣ୍ଟ ଦିଇଟା ପୋକ ହେଇଯାଇଥିଲା।
ହୁଁ।
ବତେରେ ଦେଲ୍ ତାକୁ ବାଛିଲି ସାରିଲା ପରେ ଗଲି ଅଟା ଚକଟା ହେଇଥିଲା। ଆଉ ରୁଟି ଟା କଲି। ନଡିଆ କୋରା ଟିକେ ହେଲା ନଡିଆ କୋରା ଗୋଟେ ନଡିଆ ନାଲ ନଡିଆ ଟା ହେଟ ବେଶି ମୋଟା ନଡିଆ ନୁହଁ।
ଉହଁ।
ନାଲ ନଡ଼ିଆ ଟା ଭଙ୍ଗା ହେଇଥିଲା ସେଆକୁ ଇଏ କରିଦେଲି। ରୁଟ୍ ରୁଟି ନଳିଆ କୋରା କରିଦେଲି। ମୋ ପୁଅ ତ ଓଡସ୍ ଖାଇବ। ଆଉ ସେ ତ ଏଗୁରା ଖାଇବ ନାହିଁ ଆଉ ସବୁ। ନାଇଁ ସେଟା ମୁଣ୍ଡଟାକୁ ଖରାପ କରିଦଉଛି ସେ ଭାବୁନାହିଁ। ଏତେ କାମ ହେଉଛି ଯେ ଆଜି ଦିନରେ ତ ଆମ ତରକାରୀ ପତ୍ର ଅଛି ଆମେ ରୁଟି ଖାଇଦବା।
ହଁ।
ସେ କଥା ନାଇଁ। ଆଉ ମୋ ପୁଆକୁ ଅଳୁଶ ପିଠା ତାର ପିଆଜ କହିଲି କାଟିବାକୁ ତଅ କାଟିକି ଦେଲା। ଆଉ କାଟି ସାଇଲା ପରେ ତାକୁ ଭାଜିଲି।
ହୁଁ।
ଅଡସୁଆ ଗୋଳେଇ ଗାଳେଇକି ତାକୁ ପିଠା ଗୋଟେ। ତ ଦିଟା, କରିକି ତାକୁ ଦେଲି ତିନଟା। ସେ ଖାଇସାଇଲା ତାପରେ ମାନେ ବାପ ପୁଅ ଗ୍ରାଇଲେ ଆଉ ଆଙ୍କି ଆଇଲେ, ଆଙ୍କ ଙ୍କ ରୁଟି। ଆଉ ଆଜି ବୁଣ୍ଟ ଡାଲି ତଡକା କରିଥିଲି।
ହୁଁ।
ଆଁ ବୁଟ ଡାଲି ତଳକା ନଡିଆ କୋରା ଲଗେଇକି ଖାଇଲେ। ବାପାଙ୍କୁ ଦେଲି ଖାଇବାକୁ ବାପା ଖାଇଲେ ରୁଟି। ଡାଲି ଧିରେ ସେଉଚ କରିଦେଇକି ଆଉ ନଡିଆ କୋରା ଲଗେଇକି ଖାଇଲେ।
ହୁଁ।
ବାପାଙ୍କୁ ଆଙ୍କୁ ଦେଇ ଦେଇକି ମୁଁ କଣ କରିଲିନା ବୁଟ୍ ଯୋଉ‍ ଶିଝେଇ ଦେଇଥିଲି ଦିଟା ତାକୁ ଯେ ବଘାରି ଦେଲି
ହୁଁ।
ବଣ୍ଡ୍ ସିଜା କରିଦେଲି।
ତମେ ସେଇଆକୁ ଖାଇଥିଲ।
ମୁଁ ଆଜି ଦିନରେ କିଛି ଖାଇନଥିଲି ସକାଳେ ଯେତିକି ଖାଇଥିଲି। ଯେତିକି ସେତିକି ଦିନରେ ଭୋକକ ଗଲା ନାଇଁ ଆଉ ସଞ୍ଜ ବେଳକୁ ତ ସେ ସୁପ୍ ପିଇ ଦେଲି ପେଟ ଫୁରି ଥିଲା।
ହଁ।
ତାପରେ ଆଉ ରୁଟି ବି ଖାଇଲିନି ବୁନଚଲା ତା ଖାଇଲି।
ହୁଁ।
ଆଉ ରହିଲି ଆଉ
ଭାତ ଖିଆହେଇନି?
ଆ ଦି ଦିନ ଯାକ ଭାତ ଖିଆ ହେଇନି ଖାଲି ଜଳି
ହୁଁ, ଆ ତମଗଁଆରେ ଯାତରା ଭଲ ହେଲା?
ହଁ କହୁଛନ୍ତି ମୁଁ ତ ଯାଇନି ଦେଖିବାକୁ ସମସ୍ତେ କହୁଛନ୍ତି ଭଲ ଯାତ୍ରା ଏ ପଢଛି ଗୋଟେ ମୋର ବିକା କିଣା କଡେ ଭଲ ପଡୁଛି।
ହଁ।
ହଁ।
ସବୁ ବିକା କିଣା ହଉଥିଲା?
ହଁ।
ଆଉ ତମ ପୁଅ କଣ କରୁଛି?
ମୋ ପୁଅ ବସି ସେ ଘରେ ଫିଲ୍ମ ଦେଖୁଛି। ବାପ ପୁଅ ଦୁ ଜଣ ଯାକ ଫିଲ୍ମ ଦେଖିଛନ୍ତି। ଆଉ ମୁଁ ଏଇଠି ବସିକି ଏପଟେ କଥା ହଉଛି ତମ ସାଙ୍ଗରେ ଆଉ ମୋ ଶାଶୁ ତାର ଶୋଇଲେଣି।
ହଁ।
ହଁ। ଅ ଆମେ ଯିବୁ ଟିକେ ଧୁଆଧୁଇ ହବୁ, ପାସ ଫାସ ବସିକି କଥା ଆସିକି ଶୋଇବୁ ଆଉ କଣ କରୁ ଆଉ କିଛି କାମ ନାହିଁ କାମ ତ ସରିଗଲା। ଆଉ ଆମେ ଯିବୁ ଖାଲି ଶୋଇବୁ ଆଉ
ଆଉ କାମ ଆଉ କିଛି ନାହିଁ।
ନା ସିଏ ଟିକେ ଖାଲି ଗୁଣ୍ଡୁଚି ମୂଷା କୁ କ୍ଷୀର ଟିକେ ଦେବା ହଁ
ଗୁଣ୍ଡୁଚି ମୂଷା ଗଟେ ଗଛରେ ଝଡି ଯାଇଥିଲା ତ
ହଁ। ରଖିଛି ବା,
ହଁ ଧାଡିକି ପାଣିରେ ପଡି ଯାଇଥିଲା।
ହୁଁ।
ଇଏ ତାକୁ ଉଠେଇକି ପାଣିରୁ ଆଣି ତାକୁ ପୋଛା ପୋଛି କରି
ହୁଁ।
ହଁ। ଯେମିତି ସେ ହୁକିଲା ନାଇଁ ତାକୁ ଟିକେ ଲାଇଟ୍ ତା ଉପରେ ପକେଇ ତାକୁ ପୁରା ଉଷୁମ କରିଦେଲେ, ଉଷୁମ କରିଦେଲା ପୁରା ଖଡ ହେଇଗଲା। ଆଉ ତା ତାକୁ ଦେଖ କ୍ଷୀର ଆଣିକି ଏ ତ ଗୋଟେ ତୁଳାରେ କେମିତି କଣ ଦେବେ ତ ତୁଳାରେ ଏମିତି ଦେଲାରୁ ସେ ଏମତି ପାଟି ପାକୁ ପାକୁ କରି ପିଉଛି। ତାକୁ ଭୋକ ହଉଛି ଆଉ ପାଟି ପାକୁ, ପାକୁ କରି ପିଉଛି।
ଜୋଡାଏ।
ହଁ ଦିଇଟ ଯାକ, ଏ ସକାଳେ ଆଁ
ଚାଙ୍ଗା ଅଛନ୍ତି।
ହଁ
ଏ ହଁ
ଆଉ ଦିଟା ସକାଳେ ଖାଇଥିଲେ ସେ ଟିକେ ତୁଳା ବୁଡେଇକି ତାଙ୍କୁ ଦେଇଥିଲେ। ଆଠଟା ନଅଟା ବେଳେ ତା ଏଗାରଟା ବାରଟାବେଳେ ତାକୁ ଦେଇଥିଲେ ପୁଣି।
ହଁ। ତାପରେ ପୁଣି ସଞ୍ଜବୋଳେ ଏଗାରଟା ବେଳେ ଦେଇ ତାପରେ ପୁଣି ସଞ୍ଜବେଳେ ଦେଲୁ ପୁଣି ଯାଇକି ରାତି ଦଶଟା ସାଢେ ଦଶା ବେଳକୁ ଦିଆହବ।
ଖାଇବେ ମକା ଖାଇକି ସୋଇିବେ।
ଆସାଁ। ଏଇଆ ଖାଇକି ଶୋଇବେ। ଆଉ ଉ ଉ ଉ ଆଉ ତମେ ଖାଇସାଇଲଣି।
ହଁ ଖାଇସାଇଲୁଣୁ ଆଉ କାମବି ସଇଲାଣି ପରାପରି ସାଇଲାଣି ଯିବୁ ଶୋଇବୁ ଆଉ
ହଁ। ଆଉ ଭଉଣୀ ଘର ଖୋ ଖବର କଣ?
କଣ କହିଲ?
ଇଲା ତମ ଭଉଣୀ ଘର ଖବର କଣ?
ହଁ ଭଉଣୀର ଖବ ଭଉଣୀର ଖବର ସବୁ ଭଲ ଆଉ
ଅଁ।
ହଁ ଆଜି ଫୋନ କରିସାଇଲିତ।
ହଁ।
ଆଉ ତା ବଡ ଝିଅକୁପାଖକୁ ଫୋନ କରିୁଥିଲି ଦେଖ ତା ମାମା ନଥିଲା। ମୁଁ ପଚାରିଲି ମାମା କୁଆଡେ ଯାଇଚି।
ହଁ।
ଅଁ କହିଲା ଆଉ ଯାଇଥିଲା। କଣ ମେଡିସିନ ଆଣିବାକୁ ଯାଇଥିଲା
କଟକ।
ହଁ ହଁ
ତମ ଦେହ ଭଲଅଛି।
ହଁ ମୋର ସବୁବେଳେ ଭଲ ହଉଛି ଆଉ ଯେତେଯାହା ମନ୍ଦ ହଉନି ଆଉ ସବୁବେଳେତ ଆଣ୍ଠୁ ଗଣ୍ଠି ସବୁ ଦରଜ ହଉଚି ଆଉ ଭଲ ଆଉ କଣ?
ଆ ଘା ଶୁଖିଗଲାଣି।
ହଁ ଘା ଶୁଖିଗଲାଣି। ହଁ ଘା ଶୁଖି ତେଲ ମାରି ମାରି ଘା ଶୁକିଗଲାଣି।
ଆଉ ଏଇ ପାଦଟାରେ ଖାଲି ଟିକିଏ ପବନ ରହୁଛି।
ନାଇଁ
ହାଲୋ।
ପବନ ମେଡ଼ିସିନ ଖାଇଦଉନ।
ନହେଲେ ଆଉ କିଛି ନୁହେଁ।
ପବନ ମେଡିସିନଟା କହିଛି ଆଇଲାବେଳକୁ ଆଣିବ। ଆଉ ମେଡିସିନ୍ ଟା ଖାଇବି।
ଖାଇନ?
ନାାଇଁ ଖାଇନୁ ଆଉ।
ହୁଁ ହୁଁ। ଆଉ ମେଘ ଆଉ ପକୋଉଚି ନା ଛାଡ଼ିଗଲା?
ହଁ, ବର୍ଷା ତ ଦୂରେଇକି ନାଦୁଛି ବର୍ଷା ଛାଡୁଛି। ବାହାରୁକୁ କୋଉଠି ଛାଡି ଦୋଉନି।
ହୟେ। ହୟେ କଁ କୋଉଚ?
ନାଇଁ ମ ଆଉ କଁ କଇ ଆଖି ବୁଜିି ଆଇଲାଣି ମୁଁ ରଖୁଛି।
କେତେ ମିନ୍ଟି ହେଲାଣି?
ଆଁ।
କେତେ ମିନ୍ଟି ହେଲାଣି?
ଆଉ ହେଇନି ପା ନଅଟା ଦୁଇ ହେଇଛି।
ନଅଟା ଦୁଇ ହେଇଚି?
ନଅ ମିନ୍ଟି ଦୁଇ ସେକେଣ୍ଡ୍।
ନଅ ମିନ୍ଟ ଦୁଇ ସେକେଣ୍ଡ ଆଉ ଟିକେ ନାଗୁ ରଇଯା ଆଉ ଆଁ ଆଉ ଟିକେ ନାଗୁ ଗପି ଦିଅ?
ହଁ।
ଆଉ ଇଏ ମନ୍ଦିର ପ୍ରଚିଷ୍ଠାରେ ନୁଗାପଟା ସବୁ କିଏ କରିଥିଲେ?
ହାଲୋ।
ହଁ।
ମନ୍ଦିର ପ୍ରଚିଷ୍ଟାରେ ନୁଗାପଟା ସବୁ କିଏ କରିଥିଲେ?
ବିଦିଆ।
ବିଦିଆ କରିଥେଲା?
କଁ କଇଲ?
ମନ୍ଦିର ପଚିଷ୍ଟାରେ ନୁଗାପଟା କିଏ କରିଥିଲେ ସବୁ?
ଉଁ ମନ୍ଦିର ପଚିଷ୍ଟାରେ ନୁଗା ପଟା ଏ ପିଲାମାନେ ସବୁ କରିଥେଲେ।
ଉଁ।
ଆ ହୁଁ ଆଉ ହଁ ମିଶି ମାସି କି ସବୁ ସବୁ ଗାଁ ରୁ ସବୁ ପଇସା ପତର ଦେଇଥିଲେ।
ହୁଁ।
ହଁ ଆଉ ତାଙ୍କ ହାତରୁ ଯାହା ସବୁ ଯେମିତି ଖର୍ଚ୍ଚ କରି ପାରିଲେ।
କେତେ ଲୋକ ଯାଇଥେଲେ?
ହଁ ତିନିଶ ଚାର୍ସ ପାଖାପାଖି ଲୋକ ଯାଇଥେଲେ ଆଉ।
ହଁ, କେତେବେଳକୁ କଳସ ବୁଡେଇଲ?
ପଳସ ବୁଡେଇକି ଉଠିକିଆଇଲା ବେଳକୁ ପାନ୍ସ ସାଢେ ପାନ୍ଟା ହେଇଯାଇଥିଲା ଆଉ।
ଏତେ ଡେରି କଣ ସକାଳ ତ ବୁଡ଼ାନ୍ତି?
ହଁ
ସଖାଳୁ ତ ବୁଡ଼ାନ୍ତି ଆଙ୍କର ଏତେ ଡେରି?
ବାହ୍ମୁଣ ଯାହା କଇଥବ ବାହ୍ମୁଣକୁ ଏ ଲୋକଙ୍କ କଥା ଦଶ ପ୍ରକାର ଦଶଆଡୁ କଥା। ଚଳିତ ବର୍ଷରେ।
ହଁ।
ଆଉ ଅଁ ଅଁ ଯାହା ହେତକ ଆଉ।
ମୁଁ କହିଲି ବାଜ୍ ବାଜା ବାଣ ଫାଣ ଆଇଥେଲା?
ହଁ
ହଁ। କୋଉ ଆଡ଼େ ଗଲ?